ହଁ
ଶୁଭ ସକାଳ।
ହଁ ଶୁଭ ସକାଳ।
କଅଁ କରୁଥିଲ?
ଏ ରୋଷେଇବାସ ସାରିକି ହେଲି ଆସିକି ଟିକେ ବସିଥିଲି ଆଉ ଆଉ କଣ କରିବି? ଏ ରୋଷେଇ ତ ସକାଳୁ ବଡ କାମ ଗୋଟେ ସବୁଠୁ ଆଉ।
ହଁ ହ। ରୋଷେଇବାସ ପାଇଁ ସକାଳୁ କଣ ଆପଣ ଜଳଖିଆ କରନ୍ତିନି କଅଁ କଣ କରନ୍ତି ଖାଇବାକୁ?
ଜଳଖିଆ କଣ କରିବି ସକାଳୁ ତ ଏଇ ପୁଅ ଟିକେ ସ୍କୁଲ ଗଲା ଟିକେ କିଛି ଖାଇଲାନି ପିଜୁଳି ଟିକେ ଖାଇକି ଗଲା।
ହଁ ପିଜୁଳି ଖାଇକି ଯାଇଛନ୍ତି। ଆ ତମେ ତମେ କଅଁ ଖାଇଲ?
ଆଉ ମୁଁ ଟିକେ ଯୋଉ କଲ୍ଲିକରିଥିଲି କଣ କି? ପୁରୀ କରିଥିଲି କାଲି ରାତିରେ ତ ଦିଟା ବଳି। ଥିଲା ସେ ମୁଁ ଚାହାରେ ଆଉ ରୋଷେଇବାସ ଏମିତି ଘର ଲାଗି ସମସ୍ତେ ଖାଇବେ ବୋଲି ବନେଇଛି ଆଉ।
ଆପଣ ପୁରୀ ଯା ଚାହା ଖାଉଛନ୍ତି ଦେହ ଖରାପ ହୋଉନି ସବୁ ସକାଳୁ ରୁକଆପ ଚାହା ଖାଇଲେ ସିନା ଭଲ ପୁରୀ ଚାହା ଖାଉଛନ୍ତି
ମଲା ମୋର ଆଉ କଣ ସବୁବେଳେ ପୁରୀ ଚା ଖାଉଛି?
ହଁ ହଁ କାଲି ଗୋଟେ ଦିନ ଆଜି ଖାଇ ଦେଇେଇଛନ୍ତି ଆଉ। ମାନେ ଆଜି ସକାଳୁ। ସକାଳୁ କଣ ରୋଷେଇବାସ କରିସାରିଲେଣି?
ହଉ ମୋର ସକାଳୁ ରୋଷେଇ ନା ମୋ ଘରେ ମୋ ବାବା ଖାଇକି ଅ ସେଇ ଲାନ୍‌ ସକାଳୁ ରୋଷେଇବାସ କରିିଦିଏ, ଆଉ କଣ ନେଇ କି ଦିନ ନାଇଁ।
ନା
ଆଉ ସକାଳ ରୋଷ
ବାବା ଆପଣଙ୍କର କୋଉଠି କାମ କରୁଚନ୍ତି ବୋଧେ?
ହଁ ଏଇ ଅଫିସ ଡି ଆର ଡି ଓ ରେ ଚାକିରି କରୁଛନ୍ତି।
ହଁ ଆଉ ସକାଳୁ କଣ ସବୁ ରୋଷେଇ କରି ସାରିଲେଣି?
ତ ହବା ଭାତରେ ଇଏ କଲେ। ଡାଲମା ଆ ଆଳୁ ପୋ ହଁ ଅରୁଆ ଦ୍ଭା
ହୁଁ ଅରୁଆ ଭାତ ଆଜି ଆଜି ଅରୁଆ ଭାତା ନା ସବୁବେଳେ ଖାଆନ୍ତିି ନା ଆଜି ଖାଲି ଖାଉଚନ୍ତି ରାତ୍
ନାଇଁ ମ ସ ମଙ୍ଗଳବାର କଣ ମଙ୍ଗଳବାର ଟିକେ ଅରୁଆ ଖାଏ ନି ଗୁରୁବାର ମଙ୍ଗଳ।
ମଙ୍ଗଳ ମଙ୍ଗଳ। ହଁ ହଁ ମଙ୍ଗଳାରେ ପୂଜାପୁଜି କରନ୍ତି ବୋଧେ ସେଥିପାଇଁ ଆଉ ନାଇ।
ଓହୋ ଠାକୁରଙ୍କ ପାଇଁ କରାଯାଏ ଭାତ ଡାଲମା ଟିକେ ପୋଟଳ ଆଳୁ ଟିକେ ଭାଜି ନେଇଥାନି ଟିକେ ନଡିଆ ଚଟଣି ଟିକେ କରିଦେଇଛି।
ହୁଁ ଆପଣଙ୍କ ମଙ୍ଗଳବାର ସବୁ ମାନେ ବର୍ଷ ସାରା କରନ୍ତି ନା ଏଇ ଖାଲି ଉଁ।
ଓଷା ର
ଅ ଆଉ ଚୈତ୍ର ମାସ ମଙ୍ଗଳ ଚୈତ୍ର ମାସ ମଙ୍ଗଳ କରନ୍ତିନି?
କରେ ସେଇ ମଙ୍ଗଳବାର କିଛି ବି ଭାତ ଭାତ ଖାଏନି ଜଳଖିଆ ଖାଇକି ରହେ।
ହୁଁ କା ଆମ ଏପଟୁ ବେଶୀ ଚୈତ୍ର ମଙ୍ଗଳା କରନ୍ତି ନା ସମସ୍ତେ।
ହୁଁ ସେ ଚୈତ୍ର ମଙ୍ଗଳବାର କି କିଛି ଖାଏନି
ହଁ ଚୈତ୍ର ମଙ୍ଗଳବାର ଟା ପାଳନ କରିବାକୁ ବଢିଆ ଲାଗେନି କି। ଉଁ ଆମ ଏପଟେ କଣ ଗାଁ ପଟେ ଆଠ ଦଶ
ଳ ବାର ଠି
ହୁଁ ମୁଁ କହିଲି ଆମ ଏପଟେ ଗାଁ ପଟେ କଣ କି ଚୈତ୍ର ମଙ୍ଗଳବାର ଟା ବଢିଆ ଭାବେ କରା ହୁଏ। ଉଁ ମାନେ ଛଅ ସାତ ଘର ଅଛନ୍ତି ହଁ ସବୁ ସ୍ତ୍ରୀ ଲୋକମାନେ ଆସିବେ। ପୁରା ଉଁ। ପିଢ଼ା ଉପରେ ପୁରା ଠା ଗୋଟେ ହଳଦୀରେ ପୁରା ଠାକୁରଙ୍କୁ ପୁରା ବଡ଼କି ତିଆରି ହେବ। ଆଉ ସମସ୍ତେ ପୁରା ଭୋ ଭୋଗ ଆସେ ସାତ ଘରୁ ଆସେ ଭଲ ପୁରା ବଢ଼ିଆ ଭାବେ ଭୋଗ ଆସେ ପଣା ଦିଆ ହୁଏ। ଆ ଆମ ଘରେ ସେ ହଁ ସାନ ଜା ଟିି କରନ୍ତି ସେ ଉଁ ଭଲ ପୁରା କ୍ଷୀର ପୁରା କଦଳୀ ଫଦଳି ଚ ଚକଟିକି ପଣା ଫଣା ହୁଏ ପିଲାମାନେ ବି। ମାନେ ପଣା ପିଇବାକୁ ଭାରି ଆଗ୍ରହ ସମସ୍ତଙ୍କର।
ହୁଁ।
ହଁ ପଣା ଭଲ ହୁଏ ଆଉ ଆପଣଙ୍କ କେମିତି ସବୁ ହେ ଚୈତ୍ର ମ
କହୁନାହାନ୍ତି କରିକି।
ଆପଣ ଘରଟା କୋଉଠି କହୁନାହାନ୍ତି?
ଆମ ଘର ତ ଏଇ ଏଠି ଏଇ ଭୁବନେଶ୍ଵର ପାଖାପାଖି।
ଓହୋ ଆସ ସେଇ ସମୟରେ ଆଶିବ କାହିଁକି ଆପଣଙ୍କର ହଉନି କି କିଛି? ହାଲୋ।
ମୋର ସେଟା କ ପଣା ଫଣା ଆଣିକି କେହି ଘରେ ପିଅନ୍ତିନି ତ ମତେ ଭଲ ଲାଗେ ଘରେ ଇଏ ପିଅନ୍ତିନି ବାକି ଘରେ ନିି ଆ
ହଁ ଏବେ ତ ଚୈତ୍ର ମାସରେ ମଙ୍ଗଳ ମଙ୍ଗଳାଙ୍କ। ଚୈତ୍ର ମାସରେ ମଙ୍ଗଳାଙ୍କ ଉପାସରେ ପଣା ପିଇବ ନହେଲେ ହନୁମାନ ଜୟନ୍ତୀ ଯୋଉ ପଡୁଛି। ଆଉ ସେତେବେଳେ ତ ବଢିଆ ପଣା ହଉଛି ପଣା ସଂକ୍ରାନ୍ତିରେ ଯେ ମନ୍ଦିର ମାନଙ୍କରେ ବଢିଆ ପଣା। ସେଇଟା ପିଉ ନାହା ହଁ।
ହବନି କାହିଁକି ଏଇ ସବୁ କଲେ ହବ ପ ହବ ଘରେ ହ କହିଲେ ଟିକେ ତ ଭଲ ଲାଗେ ଟିକେ
ହଁ ହଁ ଟିକେ ଆଉ ପିଲା ସବୁ ସ୍କୁଲ ଯାଇଛନ୍ତି ନା କଣ ଘରେ
ହଁ ଯାଇଛନ୍ତି।
ପାଠ ପଢ଼ନ୍ତି ଭଲ।
ହଁ ପଢ଼େ ଭଲ ହଁ।
ହଁ କଣ ଘରେ ପଢ଼ନ୍ତି ନା ବାହାରେ କୁଆଡ଼େ ଟିଉସନ୍ ଫ୍ୟଉସନ୍ ଛାଡୁଛନ୍ତି ପୁଅକୁ।
ହଁ ଘରେ ପଢୁଛି ଟିଉସନ୍ ଯାଏ ଗୋଟେ ଘରେ ପଢୁଛି।
ହଁ ପାଖରେ ଟିଉସନ୍
ହଁ ପାଖରେ ଆଉ ଘରଠୁ ପାଞ୍ଚ କିଲୋମିଟର।
ଓହୋ ଏତିକି ବାଟ ମାନେ ଭଲ ଆଉ ଏମିତି କଣ ଚାଲିି ଚାଲି ପଳାନ୍ତି।
ନା ଗାଡ଼ିରେ ତା ବାପା ନେଇ ଛାଡ଼ନ୍ତି।
ହ
ଚାଲି ଚାଲି ଆଜି କାଲି ପିଲା କିଏ ଯାଉଛନ୍ତି।
ହଁ ଆଜିକାଲି ପିଲା ତ ସେମିତି ଦେଖିଲା ବେଳକୁ ଏପଟେ ଜିମ୍ ଯିବେ କିନ୍ତୁ ଦେଖିଲା ବେଳକୁ ଉ ନିଜ କାମ ପାଇଁକା ଟିକେ ହଲିବେନି।
ହୁଁ ଜାଣିଛନ୍ତି ତ ଆଉ।
ହଁ ସମସ୍ତଙ୍କ ଘରେ ସେମିତି ମୋର ପୁରା ଯୋଡ଼ିଏ ଝିଅ ସିଏ ସେମିତିଆ। ପଛେ ହିଁ। କହିବା ମୁଁ ବାହାରକୁ ହଁ ଦିଇଟା ଝିଅ। ପଛେ କହିବେ ଆମେ ବାହାରକୁ ବୁଲିବାକୁ ଯିବୁ କିନ୍ତୁ ଏଇଠି ପାଖରେ ଗୋଟେ କାମ କହିଲେ ଶୁଣିବାର ନାହିଁ।
ହୁଁ ସେମାନେ ସକାଳେୁ ସବୁ କଣ ଖାଇକି
ବଡ଼ ଝିଅଟି ଯେ ତାଙ୍କର କାଲି ଖାଇକି ଯାଇଥିଲା ଯେ ସକାଳୁ ଏଇ ସାଢ଼େ ଛଅଟା ବେଳକୁ ରୁଟି ଖାଇକି ଯାଇଥିଲା, ତାଙ୍କ ସ୍କୁଲ ସ୍କୁଲରେ ଟିଫିନ୍ ଯେଉଁ ଜଳଖିଆଟା ଦିଅନ୍ତି, ସେ ସିନା ତୁମେ ଦବା କଥା। ଟିକେ ଟାଇ ମାନେ ସମୟ ଦେଇକି ଦେବା କଥା, କିଏ କଣ କର ଇଛନ୍ତି ଇଏ ଗଲା ଏଠୁ ସାଢ଼େ ଛଅଟା ସାତଟାରେ ଖାଇକି। ତାଙ୍କ ସ୍କୁଲ୍ ରେ ଜଳଖିଆ ଖାଇବାକୁ ଡାକୁଛନ୍ତି ଆଠଟା ବେଳକୁ।
ହଁ ହଁ।
ଆଠଟା ବେଳକୁ କଣ ସେ ଯାଇକି ସେଠି ପୁଣି କଣ ଖାଇବ? ଆଉ ରହିବୁ ଆସିଲା ବେଳକୁ ଗୋଟାଏ ବାଜୁଚି କହୁଛି ମଁ ବାରଟା ସାଢ଼େ ବାରଟା ସେତେବେଳକୁ ମୋ ପେଟରେ ଯେମିତି ମୂଷା ଦୌଡୁଛନ୍ତି। କହନ୍ତି କହିଲା ମତେ କିଛି ଖାଇବାକୁ ଦେନା, ମୁଁ ସେଠୁ ତାକୁ ବି ଗୋ ଗୋଟେ ପିଜୁଳି ଦେଇଚି, ଆଉ ଅଧକପ୍ ଖଣ୍ଡେ କ୍ଷୀର ହଁ କ୍ଷୀର ଅଧ କପ୍ ଏ ଖଣ୍ଡେ ପିଇବାକୁ ଦେଲି। ଆଉ ଏଇ ଗୋଟେ ପାଉ ହଁ ଗୋଟେ ପାଉଡ଼ର ବନେଇ ଦୋଉଚି ବୁଟ ଯେଉଁ ଆମର କଖାରୁ ମଞ୍ଜି ଆ ସୂର୍ଯ୍ୟମୁଖୀ ଫୁଲ ମଞ୍ଜି ଏମିତି ସବୁ ମିଶାମିଶି କରି ତାକୁ ଗୋଟେ ବନେଇ ସେଇ ପାଉଡ଼ରରୁ ଚାମଚ କ୍ଷୀର କପେ ପିଇକି ଯାଇଚି। କହିଲା ମତେ କଣ ଖାଇବାକୁ ଦେଇ ଦେ ମୁଁ ସେଠି ଖାଇବି ମା, ତାକୁ କଣ କଲି ଜଳଖିଆରେ। ଏଇ ରୁଟି ଭଜା। ଦେଇଦେଲି ମୁଁ କହିଲି ଗୋଟେ ରୁଟି ଦେଇଚି, ଭଜା ଦେଇଚି ତ ବା ତୁ ଯେ ବାରଟା ବେଳକୁ ଖାଇଦବୁ ଆଉ ଖାଇବୁନୁ। କହିଲା ମତେ ଠିକ ଅଛି ଖାଇବାକୁ ଦେନା, ସେ ଆଠଟା ସାଢ଼େଆଠଟା ମୁଁ ସେଇ
ଭଲ ସଭେ ଭଲ ନା ଆଉ। ଘରେ ଖାଇବ ଫୁଣି ଖାଇବ ଦି ଥର ତିନି ଥର ଖାଇଲା ବେଳେ ପିଲାଙ୍କୁ ଡାଇଯେସନ ପାଇଁ ଟାଇମ ଦରକାର ନା ନାହିଁ? ଆଉ ଏମିତି ହେଲଦୀ ବି ହେଇଯିବେ। ଏମିତି ଖାଉଥିବେ ଅଡ୍ ଟାଇମ ରେ।
ହଁ। ଆଉ ଏ ସାନ ଝି ସାନ ଝିଅ ତ ଛଅଟା ସାଢ଼େ ଛଅଟା ବେଳକୁ ଛତୁଆ ଖାଇକି ଗଲା। ତାକୁ ଗୋଟେ ଛୋଟିଆ କେକ୍ ଦେଇଚି। ସେଇଠୁ ତ ସାଢ଼େ ଦଶଟା ବେଳୁ ଏଠି ପହଞ୍ଚିଲା ହେଇଯାଉଚି। ଦଶଟା ପଇଁଚାଳିଶ ଖଣ୍ଡେ ହେଇ ଯାଉଚି। ସେଇଠୁ ଚିଲେଇକି ଆଉଚି ଲୋ ଭୋକ କଲାଣି ଲୋ ଭୋକ କଲାଣି ଲୋ ଭୋ ଭୋକ କଲାଣି ଲୋ ହଉଚି ହେଇଠୁ ଅମରି ସେ ବାଇରେ ବୋହୁତ ଗଛ ଲାଗିଚି ନା ଏ ପିଜୁଳି ଆଉ କରମଙ୍ଗା ଜାମୁକୋଳି ଏସବୁତକ ତାକୁ ନେଇକି ଗ୍ରାଇଣ୍ଡ ଗ୍ରାଇଣ୍ଡିଙ୍ଗ କରିଦେଇଚି ତାକୁ ପିଇବାକୁ ଦେଇ ଦୋଉଚି ସେଇ ପିଏକି ରହ, ବାରଟା ସାଢ଼େ ବାରଟା ସାଢ଼େ ବେଳକୁ ଭାତ ଖାଇବୁ।
କାଇଲେ ଛୁଆ
ହୁଁ ଆଉ କଣ ସେତେବେଳକୁ ଆଉଚି, ପୁଣି ଖାଇବାକୁ ଦେବି, ପୁଣି ଭାତ ଖାଇବାକୁ ଦେବି, କେତେ ଖାଇବ କି? ଦେଇ ଯିବୁ ଟିକେ ନାକୁ ଫଳମୂଳ ଟିକେ ନାକୁ ଟିକେ ପାଣି କରିକି ପିଆଇଦେଲେ ସେ ସଇଲା ରହିଲେ ଟେ ତା ପରେ ଯାହା ଖାଇବେ।
ହୁଁ ଭଲ ରୋଷେଇବାସ ଧନ୍ଦା ଛିଡିଯାଉଚି।
ଉଁ।
ଭଲ। ମ ସ୍ୱାମୀ ପଳେଇଲେଣି ଅଫିସ୍।
ନା ସ୍ୱାମୀ ଯେ ଗଲା ବେଳକୁ ସିଏ ତାଙ୍କର ସେଇ ଗୋଟେ ବେଳ ହଉଚି ସିଏ ସ୍ୱାମୀ ବି ଏଇନା ହେଇଟି ସକାଳୁ ଟିକେ ନାକୁ ଚାହା ରୁଟି ତାଙ୍କୁ ଦେଲି ସେ ଖାଇଲେ। ଖାଇକି ସେଇଠୁ ପଠେଇଲି ମୁଁ କଇଲି ବଜାର ଯାଇ କଣ ଟିକେ ଆଣିବ ପନିପରିବା ବୋଲି। ନା ହେଟୁ ବ୍ୟାଗ୍ ଦେଇଚି ସେ କଣ ଆଳୁ ପିଆଜ ସବୁ ଆସିବ। ତାକୁ ନେଇକି ଆସିବେ ଆସିକି ପୁଣି ସିଆଡ଼ୁ ଯିବେ ସେ ସାନ ଝିଅଟିିକୁ ତା କୁ ସ୍କୁଲରୁ ନେଇକି ଆସିବେ। ତାକୁ ଆଣିକି ଛାଡ଼ିକି ଏଠି ପୁଣି କିଛି ସମୟ ରହିକି ବାଇରେ ଟିକେ କାମ ଫାମ ଯ ଟିକେ କରିବେ କରିବେ। ତା ପରେ କିଛି ସମୟ ଏଠି ଘରେ ରହିକି ପୁଣି ହୁଁ ନିଜେ ହେଟୁ ବାରଟା ବେଳକୁ ଯିବେ ଗାଧେଇବେ ଖାଇବେ ପିଇବେ ସବୁ କରି ସାରିକି ପୁଣି ଯିବେ ଗୋଟାଏ ବେଳକୁ ଯାଇକି ପୁ ସେ ସାନ ବଡ ଝିଅକୁ ନେଇକି ଆସିବେ ତାକୁ ଏଠି ଛାଡ଼ିକି ସେଇଠୁ ଅଫିସ ଯିବେ। ଆ କମ୍ କମ କାମ କି ତାଙ୍କର।
ହଁ ଆଉ ଆପଣଙ୍କ ଖାଇବା ପିଇବା ସବୁ ସରିଲାଣି।
କଣ ଖାଇବା ପିଇବା ଭଲ ମୁଁ ତ ଆଜି ମଙ୍ଗଳବାର ମୋର ବି ସେଇ ଚୁଡ଼ା ଟିକେ ଚକଟି କି ଖାଇଚି। ଆଉ ଦି ପହର ବେଳକୁ ଏଇ ଘର ହଁ ଘର ପାଖରେ ଆମ ସେ ବାପା ଘର ବା ଘର ପାଖରେ ପା ହଁ। ଏ ଭଉଣୀ ଟିକେ ରୋଷେଇବାସ ରଖୁଛି ହ୍ୟାଲୋ ସେଇଆକୁ ଯିବି ଟିକଏ କଣ ଖାଇକି ଆସିବି ଆଉ, ଭାତ ଫାତକି କଣ କଣ କରୁଛନ୍ତି କେଜାଣି ଆଜି। ଅଉ ଆ କଣ କହିଲେ।
ଆଉ କଣ କଣ
ନାଇଁ ଆଉ କଣ ଆଉ ପଛରେ ଆପଣଙ୍କ ପାଖକୁ ଲଗେଇବି। ପଛରେ କଣ କଥା ହେବି ଯାଉଚି ଟିକେ କାମ କରିଦିଏ ମୋର ଆଉ।
ହଁ ହଉ ହଁ ହଁ।